ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ସୁଭିଲା?
ହଁ ଶୁଭୁଜି ହଁ ଶୁଭୁଜି। କଣ କରୁଥିଲ?
ବସିଛି ଛାତ ଉପରେ।
ଖାଇସାରିଲଣି?
ହୁଁ।
କଣ ସବୁ ଖାଇଲ?
ଭାତ ଖାଇଲି ସନ୍ତୁଳା ଖାଇଲି ଆଳୁ ଭର୍ତା ଖାଇଲି। ଆଉ ଲେମ୍ବୁ କଞ୍ଚା ଲଙ୍କା ରସୁଣ ଦଳା।
ଆଚ୍ଛା ଆଚଛା ଆଚ୍ଛା। ଆଉ ଆଜି ଏଇ ଏବେ କିଛି ସମୟ ହେଲା ଆସିକି ପହଞ୍ଚିଲି ଆଉ।
ବୋଉ କଣ କରୁଛନ୍ତି?
ହୁଁ କୁହ।
ବୋଉ କଣ କରୁଛନ୍ତି?
ବଉ?
କଣ କରୁଛନ୍ତି?
ଏଇ ଏଇଠି ବସିଛି।
ଖାଇବା ଆଣିକି ଆସିଲ କି?
ହଁ ନେଇକି ଆସିଥିଲୁ।
ବାପା ଖାଇଲେନି?
ହଁ ଖାଉଥିଲେ ଏବେ ଖାଇସାରିଲେଣି।
ଲେଟ୍ ହେଲାଣି ବା ଖାଉଛନ୍ତି ନା ଖାଇସାଇଲେଣି?
ଖାଇ ସାରିଲେଣି।
ହ
ହ
କଣ ଖାଇଲ ଭୋଜିରେ?
ଭୋଜିରେ ଭାତ ଡାଲି ଆଉ ମାଛ ଛେଚଡା ଆଉ ଚିକେନ୍ ଆଉ ପାାୟସଇଥିଲା ବାମ୍ପଡ଼
ହୁ
ଖଟା ପୋଟଳ ଇତ୍ୟାଦି ଇତ୍ୟାଦି।
ଇତ୍ୟାଦି କହିଦେଲେ ଚଳିବନି ଖାଇବାର ନା କହିବାକୁ ପଡିବ।
ନାଇଁ ଏ ଏଇଆ ହିଁ ଆମେ ଖାଇଛୁ ଏଠି କହିଲି ଆଉ।
ଭୋଜିରେ ପାସ୍ ସହିତ ପାମ୍ପଡ ହେଇନଥିଲା?
ନିହାତି ହେଇଥିଲା ଭେଝିରେ ପାଏସ୍ ସହିତ ପାମ୍ପଡ଼ ହେଇଥିଲା ତ ମୁଁ କହିଲି।
ଆ ସେ ତମେ କହିଥିଲ ମୁଁ ଶୁଣି ପାରିନଥିଲି।
ନାଇଁ ମୁଁ କହିଛି।
ମୁଁ ଶୁଣି ନଥିଲି ଆଉ ସେଥିପାଇଁ ପଚାରୁଥିଲି
ଆଛା ନାଁଇ ମୁଁ କଇଥିଲି।
କିଛି ଫଟୋ ଉଠେଇ ନ?
ନାଁ
ମୁଁ କହିଲି ଥରେ ଭାତ ସନ୍ତୁଳା ଖାଇଛି ଆଉ କୋଡିଏ ଥର କହିପାରିବିନି।
ଓ ହୋ। ନାଇଁ କୌଣସି ଫଟୋ ଉଠେଇନି ଆକ୍ଚୁଆଲି ସିଏ ମୋର ଭଣଜା ବୋହୂ ହବ ତ ସେଥିଲାଗି ମୁଁ ଉଠେଇ ପାରିବିନି ମୁଁ ମାମୁଁ ହେବି ନା।
ବୋହୂ ଆଛା ତମକୁ ମୁଣ୍ଡିଆ ମାରିବେ?
ଆଜ୍ଞା।
ମୁଁ ତ ତମକୁ କୋଉଦିନ ମୁଣ୍ଡିଆ ମାରିନି?
ଅମେ ସିନା ମାରି ପାରିବନି କିନ୍ତୁ ସେମାନେ ମାରିବେ।
ମାରିବି ଆଉ ସମୟ ଆସୁ ମାରିବି।
ନିହାତି ସମୟ ଆଇଲେ ତ ତମେ ବି ମାରିବ ମୁଣ୍ଡିଆ।
ହଁ।
ହୁଁ।
ଖାଇବା କେମିତି ହେଇଥିଲା?
ଖାଇବା ତ ବହୁତ୍ ଭଲ ହେଇଥିଲା। ଆଉ ଟେଷ୍ଟ୍ ବି ଥିଲା କିନ୍ତୁ ବର୍ଷା ପାଇଁ ଟିକେ ଖାଇବା ଆମେ ଖାଇପାରିଲୁନୁ ଠିକ୍ ସେ ବର୍ଷା ଲାଗି ରହିଥିଲା। ସେଥିପାଇଁ
ତମେ ଯେମିତି କଥା ହଉଛ ବୋଉ ଯଦି ତମ କଥା ଶୁଣିବେ କହିବେ ଇଏ ପାଗଳ ହେଇଗଲାଣି ନହଲେ କାହା ସହିତ ଗୋଟେ କଥା ହଉଛି ହେଲା।
ଁ ଭାବି ମୋ ପାଖରେ ବ ଥିଲା ମୁଁ ତାକୁ ବିଦା କରିଦେଇଛି।
କାହିଁକି ନା ତମେ ଯେତେବେଳେ ଉ ଆଉ ମାନେ ମୋ ସହିତ ବି ଯଦି କଥା ବି ହୁଅ ଯେତେବେଳେ ଏପଟ ସେପଟ କଥାବାର୍ତ୍ତା ଟିକେ କରିଦିଅ ତା ପରଦିନ ବୋଉ ମତ ମତେ କହିଦିଅନ୍ତି କାଲି ସେ ତୋ ସହିତ କଥା ହଉଥିଲା ମୁଁ କହେ ହଁ।
ଆଛା ଏମିତି କଥା ତାହେଲେ ନା।
ହଁ।
ଭଲ କଥା ଆଉ।
ଆଉ ଗୋଟେ ଧର ହଁ ଯେତେବେଳେ ତମକୁ ସେ ଦେଖିଲେ ଏ ତମେ ରାତି ଆଠଟା ପର୍ଯ୍ୟନ୍ତ ଘର ଆଗରେ ଗାଡି ଉପରେ ବସିକି କଥା ହଉଥିଲ। ସେଦିନ ଝଗଡା କରୁଥିଲ ଆଉ ସେ ଝଗଡାର କଲରେ ଥିଲି ମୁଁ ମାନେ ମୋ ସହିତ ତମେ ଝଗଡା କରୁଥିଲ। କିନ୍ତୁ କିଛି ଦିନ ପରେ ବୋଉ ମତେ କହିଲେ କି ଉଁ ମୋର କାଇଁ ଡାଉଟ୍ ହଉଚି ସେ ଆଉ ଗୋଟେ ଝିଅ ସହିତ କଥା ହଉଥିଲା ସେଇଦିନ। ସିଏ ଏମିତି ତ ତୋ ସହିତ କଥା ହୁଏ ନା। ମୁଁ ସେଇଦିନ ଜାଣିଲି କି ସେ ଆଉ ଗୋଟେ ଝିଅ ସାଙ୍ଗରେ କଥା ହଉଚି।
ଆଚ୍ଛା ଆଚ୍ଛା ଏମିତି କଥା।
ହଁ।
ହଁ କିଏ ସେ ଝିଅ?
ସେଇ ତମ ସାଙ୍ଗ।
ଓ ଓ ଆଚ୍ଛା ତା କଥା କହୁଥିଲେ ଓ ହ। ଆଚ୍ଛା ଆଛା।
ଆ ତା ସେଦିନ ତାଙ୍କ କଥା ଶୁଣିକି ମତେ ଲାଗିଲା କି ତମେ ସତରେ ଆଉ ତା ସହିତ କଥା ହଉଥିଲ କି? ତାପରେ କିଛି ସମୟ ଭାବିଲା ପରେ ମୁଁ କହିଲି କି ନାଇଁ ରାତି ଆଠଟା ପର୍ଯ୍ୟନ୍ତ ସେଦିନ ସେ ମୋ ସହିତ ହିଁ କଥା ହଉଥିଲେ ଆଉ ମୁଁ ହିଁ ତାଙ୍କୁ ବାଧ୍ୟ କରୁଥିଲିକି ତମେ ରୁହ ଆଉ ଟିକେ କଥା ହୁଅ ଆଉ ଟିକେ କ ଥା ହୁଅ ଆଉ ସିଏ ମୋ ଉପରେ ଚିଡିକି କଥା ହଉଥିଲେ।
ଆଚ୍ଛା ଆଚ୍ଛା।
ମତେ ଗିଲ୍ଟି ଫିଲ୍ ହେଲା।
କାହିଁକି?
କାହିଁକି ନା ମୁଁ ଏମିତି କଥା ହଉଥିଲି ମୋ ସାମ୍ନା ବାଲା ମୋ ସହିତ ଏମିତି କଥା ହଉଥିଲା। କି ପାଖରେ ଥିବା ଲୋକ ବି ଡାଉଟ୍ କଲେ କି ଇଏ ଏଇ ଝିଅ ସହିତ କଥା ହଉନି ସେ ଆଉ ଗୋଟେ ଝିଅ ସହିତ କଥା ହଉଚି ସେଥିପାଇଁ।
ଯାହା ହଉ ଜାଣିପାରିଲେ ସିଏ ଖୁସି ଲାଗଲା।
ହଁ।
ଆଉ ତମ ବିଷୟରେ କିଛି କୁହ।
ଏତେ କଥା କହିସାଇଲିଣି ଆଉ କିଛି କହିପାରିବିନି। ସକାଳୁ କଥା ହେଇ ହେଇକା ମୋ ମୁଣ୍ଡ ବୁଲୋଉଚି।
କା ସହିତ କଥା ହଉଥିଲ?
କାହା ସହିତ?
ହୁଁ।
କାହା ସହିତ କଥା ହଉଥିଲି ସେଇ କଥା ତ କହିପାରିବିନି କିନ୍ତୁ ହୁଁ ଜରୁରୀ କାଳୀନ କଥା ଗୁଡା ସବୁ ହଉଥିଲୁ।
ଆଚ୍ଛା।
କି ଟାଇପ ର ଜରୁରୀ କାଳୀନ କଥାବାର୍ତ୍ତା ତମେ ହଉଥିଲ। ଜାଣିପାରିବି କି?
ନା ମୁଁ କହିପାରିବିନି।
କଣ କିଛି ପ୍ରବ୍ଲେ ଅସୁବିଧା ଅଛି।
ଅସୁବିଧା ତ ଏତିକି ମୋ ମୁଣ୍ଡ ବିନ୍ଧିଲାଣି। ତମେ କିଛି କୁହ ମୁଁ ଏବେ ଶୁଣିବି।
ଆଛା। ଠିକ ଅଛି ଶୁଣ ମୁଁ ଯାଇଥିଲି ବାହାଘର। ଫ୍ୟାମିଲରେ ଯୋଉ ଚତୁର୍ଥୀ ଭୋଜି କୁହନ୍ତି ଯଉଟା।
ସେଇଠିକି ଯାଇଥିଲି ତାଙ୍କର ଆଜି ବହୁତ ଭଳିିକି ଭଳିିକ ଖାଇବା ହେଇଥିଲା କେତେ ସାରା ଲୋକ ଆସିଥିଲେ।
ଆଚ୍ଛା ଡାଲିର ରଙ୍ଗ କଣ ଥିଲା ଗୋଲାପୀ ନା ହଳଦିଆ?
ମୁଁ ମତରେ ତ ହଳଦିଆ ହିଁ ଥିଲା। କିନ୍ତୁ ଟିକେ ପାଣି ମିଶି ଯାଇଥିଲା ବର୍ଷା ପାଣି ଆଉ।
ସତରେ?
ଯେହେତୁ ବର୍ଷାର ପରିମାଣ ବହୁତ ଜୋରରେ ଥିଲା ତେଣୁ ଯେଉଁ ରୋଷେଇଆ ମାନେ ସବୁ ଆସିଥିଲେ ସେମାନେ ଠିକରେ ରୋଷେଇ ବି କରିପାରିଲେ ନାହିଁ। କାରଣ କାହିଁକି ନା ତାଙ୍କୁ ବର୍ଷା ବହୁତ ହଇରାଣ ବି କରିଛି।
ତ ଟେଣ୍ଟ ବନ୍ଧା ହେଇଥିବ ନା ଉପରେ ପାଲ ପଡିଥିବ ନା ଯୋଉଠି ରୋଷେଇ ହଉଥିବ।
ଫିର୍ ବି ସେ ଯଉ ଜାଗାରେ ସବୁ ଥିଲେ ଜାଗା ପୁରା ତଳ କାଦୁଅ ହେଇଯାଇଥିଲା ଛଣ ପକା ହେଇଥିଲା। ପୁରା କାଦୁଅ ଚପ ଚପ ହେଇଯାଇଛି ସେ ଜାଗା
ଆଛା ଏବେ ମୁଁ ତମକୁ ଗୋଟେ କଥା କହୁଚି। ଅ ଯଦି ବର୍ଷା ଦିନେ ଏମିତି କିଛି ଭୋଜି ଭାତର ଆୟୋଜନ ଆ ଆପଣଙ୍କ ଘରେ କେବେ ହୁଏ ତାହେଲେ ଆପଣ ଛାତ ଉପରେ ତାର କଣ ଛାତ ଉପରେ ପାଲ ଟାଙ୍ଗିଦବେ ହଁ ବନ୍ଦୋବସ୍ତ କରିବେ।
ନାଇଁ ଆମର ସେମିତି କୌଣସି କାମ ତ କାର୍ଯ୍ୟ ନାହିଁ ଯଦି ବି ହୁଏ
ହ
ଦେନ ଆମର
ନାହିଁ କଣ ଆଗକୁ ହବନି ନାହିଁ।
ହଁ ମୁଁ ବୋଉକୁ ସେଇ କଥା କହୁଥିଲି କି ଯଦି ଏମିତି ବର୍ଷାରେ କିଛି କରିଆକୁ ଚେସ ଚାହୁଁ ତାହେଲେ କରିବୁନି ବର୍ଷାରେ ଶୀତ ଦିନରେ କରିବୁ।
ନାଇଁ ଆଗକୁ ହଁ ଶୀତ ଦିନରେ ତ କରାଯିବ ସେଟା ମୁଁ ଜାଣିଚି ଆଗକୁ ଆପ ହୁଁ ତମର ଜନ୍ମଦିନ ଆସୁଛି ନା ଏଇ ବର୍ଷ ତ ଚାଲିଗଲା। ହଉ ଆ ଆଗକୁ ଯୋଉ ବର୍ଷ ଟା ଆସୁଛି। ତମ ଜନ୍ମଦିନ ତମ ଜନ୍ମଦିନରେ କିଛି ଗୋଟେ ଆୟୋଜନ ହବ ସେ ଛୋଟ ହଉ କି ବଡ ହଉ ହ ବ ତ ଏଇ ବର୍ଷ ବି ବର୍ଷା ହେଇଥିଲା? ତମେ ଭଲରେ ଜାଣିଚ ତ ଆର ବର୍ଷ ସବୁ ବର୍ଷା ହେଇପାରେ ସେଥିପାଇଁ ରୋଷେଇ ଟା ସବୁବେଳେ ଛାତ ଉପରେ କରିଦବ ଭଲ।
ହୁଁ, ଆଛା।
ସେଇଟା ଠିକ କଥା, ରୋଷେଇ ଟା ବି ଆମେ କରିଦେଲେ ବି
ସମସ୍ତେ ଖାଇପିଇକିନା ଯିବେ, କିଛି ଅସୁବିଧା ନାହିଁ। ତମର ସେଇଆ ତମର ଛାତରେ ସୁବିଧା ଅଛି?
ସତ କଥା ହେଲା, ଆମ ଘର ଆଗରେ କି ଆମ ଘରେ, ସେମିତି କିଛି ଏତେ ବଡ ସୁବିଧା ନାହିଁ, କି ଜଣେ ବସିକି ଖାଇପାରିବେ, ଯଦି ଘରତ ଛୋ ଆଟୁ ଘର ଆଉ ଉଁ, ଛାତ ଉପରକୁ ଯିବା ପାଇଁ ହେଲେ, ଛାତ ଚାରିପଟ ପୁରା ଫାଙ୍କା, ଗଳି ପଡିଲେ ବି ଗଲା, ଉଡିଯିବେ। ସେଥିପାଇଁ ଆମର ତ ଘରେ ବାହାଘର ହବନି। ଆଗକୁ ଯଉ କାମ ଟା ଆସୁଚି, ମଣ୍ଡପରେ ହବ। ତାର ସମ୍ଭାବନା ଅଛି, ମଣ୍ଡପ ମାନେ ଏତେ ବଡ ମଣ୍ଡପ ନୁହେଁ। ଯୋଉଟା କି ମୋର ଇଛା, ଆମ ଗାଁରେ ଯୋଉ ଶିବ ମନ୍ଦିରଟା ଅଛି, ସେଠି ଗୋଟେ କଲ୍ୟାଣୀ ମଣ୍ଡପ ଅଛି। ସେଇ ମଣ୍ଡପରେ ବାହାଘର ଟା ହବାର ମୋର ଇଛା।
କାଇଁ ଠିକ ଅଛି, ତମର ଯଦି ଘରେ କରିବା ପାଇଁ ଚାହୁଁନ ତ ଏଇଟା ବହୁତ ଭଲ କଥା, କିଛି ଅସୁବିଧା ନାହିଁ। କାହିଁକି ନା ଜାଗା ଅସୁବିଧା ର ପ୍ରୋବ୍ଲେମ ହେଇପାରେ? କିନ୍ତୁ ତମର ସେ ଯୋଉ ଗୋଟେ ପଡିଆ ଅଛି ସେଇଠି, ସେଇଠି ତ ଗୋଟେ ଛୋଟ ଆକାରରେ ବି ଯେତିକି ହଉ, ଗୋଟେ ଭଲ ସେ ଟେଣ୍ଡେ ମାରିକି କରିଦେବା। ସେଇ ଶିବ ମନ୍ଦିର ପାଖରେ, ମନ୍ଦିର ବି ରହିବ। ତମେ ବି ସେଇଠି ରହିବ, ସମସ୍ତେ ସେଇଠି ରହିବେ, ଆରାମସେ ହୋଇପାରିବ, ଗୋଟେ ଲୋକ ଦେଖିବେ ଗୋଟେ ଭଲସେ
ହଁ ଲୋକ ଦେଖିବା ପାଇଁ, ଲୋକଙ୍କୁ ଦେଖେଇବା ପାଇଁ, ସେତିକି ପାଖରେ ସମ୍ବଳ ଥିବା ଦରକାର। କି ଲୋକ ଦେଖିବେ, ଆଉ ଯଦି ଗୋଟେ ଭଲ ନାଇଁ ଯଦି ଗୋଟେ ଭଲ ଟେଣ୍ଟ ମାରିବା ପାଇଁ ବି ଚାହିଁବେ ପୋଲିସ ଗାଡି ଗୋଟେ ମିନିଟ ଆମ ଲେନ ଭିତରେ ପୋଲିସ ଗାଡି ପଶିଲାଣି। କାହିଁକି? ଜାଣି ପାରୁନି, ଡର ଲାଗୁଚି।
କିଛି ଅସୁବିଧା ହେଇଥାଇପାରେ, ତମେ ସେଥିରେ ଧ୍ୟାନ ଦିଅ ନାହିଁ।
ଠିକ ଅଛି, ଯେହେତୁ ମୁଁ ଛାତ ଉପରେ ଅଛି, ସେଥିପାଇଁ ମୁଁ ଟିକେ ପୋଲିସକୁ ଦେଖିଲେ ଡରିଯାଏ।
କିଛି ଡରନି, ସବୁ ଠିକ, ତମେ କଥା ଉପରକୁ ଆସ।
କଥା ଉପରକୁ ଆସିବା ପାଇଁ ହେଲେ, ମତେ ଆଉ ଥରେ କନେକ୍ଟ ହବାକୁ ପଡିବ।
ନିହାତି, କିଛି ଅସୁବିଧା ନାହିଁ, ଆଉ ଥରେ ଆମେ କନେକ୍ଟ ବି ହେଇପାରିବା।
ଆମ ଲେନ ରେ, କେତେଟା କାର ଥୁଆହେଇଚି ଜାଣିଚ? ବାରଟା କାର ଥୁଆ ହେଇଚି।
କେତେ?
ବାରଟା କାର୍, ପୁରା ଲାଇନ୍ ହେଇକି ଠିଆହେଇଚନ୍ତି। ବେଶୀ ଧଳା ରଙ୍ଗର ଗାଡି ଥୁଆ ହେଇଚି, ହଁ।
ଆଛା ଆଛା, ଦେଖିଚି ଦେଖିଚି ମୁଁ।
କିନ୍ତୁ ୟା ଭିତରୁ ମତେ ଗୋଟେ ବି ଗାଡି ପସନ୍ଦ ଆସୁନା କାଇଁକିନା ମତେ ବ୍ଲାକ୍ କଲର୍ ଦରକାର
କୋଉ କଲର
ବ୍ଲାକ୍ କଲର ଯୋଉ ଗାଡି ତମେ କିଣିବ ସେଇ ଗାଡି ମତେ